ସଙ୍ଗୀତା ଦିଦି ନମସ୍କାର।
ଆଉ କ'ଣ କରୁଛ?
ମୁଁ ଏବେ ବସିଛି ଯେମିତିକ ସକାଳେ ଉଠିଲି ମୁଁ ନିତ୍ୟ କରମ ସାରିଲି ନିତ୍ୟ କର୍ମ ସାରିଲା ପରେ। ପ୍ରାୟତଃ ଗଲି ମୋର ବରା ତରକାରୀ ଆଉ ଯେମିତି ଏ ସବୁ ଜିନିଷ ସବୁ ଖାଇଲି ଖାଇବା ପରେ। ଖାଇକି ଆସିବି ଯେମିତି ମୋର ବନ୍ଧୁ ମୋର ଭାଇ ମାନେ ମୁଁ ସାଙ୍ଗମାନୋନେ ସବୁ ମିଳିମିଶି ଆମେ ଯାଇଥିଲୁ। ସେଠାରେ ମଧ୍ୟ ଖାଇଲୁ ଖାଇକିନି ଆସିଲୁ ଆସିଲା ପରେ। ମୁଁ ଏବେ ବସିଛି ମୁଁ ଟିକେ କହିଲି କି ମୋର ଯେହେତୁ ଗୋଟେ ସଙ୍ଗୀତା ଦିଦି ବୋଲି ଗୋଟେ ଅଛନ୍ତି ମୁଁ ତାଙ୍କ ପାଖକୁ ଟିକେ ବହୁତ ଦିନି ହେଲାଣି ଫୋନ କରିନାହିଁ ଆପଣଙ୍କ କଥା ସେଥିଲାଗି ଟିକେ ମନେ ପଡିଲା ଆପଣଙ୍କୁ ଟିକେ ଫୋନ କରିଦେଇଛି ଆଉ ଆପଣ କ'ଣ କରୁଛନ୍ତି?
ମୁଁ ବି ସକାଳୁ ଉଠି ଘର ଫର ଝାଡୁ କରି ବ୍ରସ୍ କରି ଚାହା ଟିକେ ଭଲ ସେେ କଣ ଗୋଲ ମାଛ ଅଦା ଆଉ ଗୁଜୁରାତି ପକେଇକି ମୁଁ ନିଜେ ପିଇ ସମସ୍ତଙ୍କୁ ଦେଇକି ପିଇବା ପାଇଁ? ଗାଧେଇକି ଠାକୁର ପୂଜା କରିକି ସକାଳ ଜଳଖିଆ ତିଆରି କଲି କ'ଣ ଆଜି କିଛି ନଥିଲା। ଆଉ ସେଇ ଅଟା ସୁଜି ବେସନ। ପିଆଜ ଲଙ୍କା ଗୋଳେଇକି ଚକୁଳି କରିଦେଇଥିଲି ତାକୁ ଖାଇକି ପୁଅ କ ଉଠେଇଲି ପୁଅ ଉଠି ସାରିଲା ପରେ ତାକୁ ବି ଖୋଇଲି? ତାକୁ ଖୋଇକି ତାକୁ ଗାଧେଇ ଦେେଲି ଆଉ ିଅ ବିିକା ଖେଳୁଛି ବର୍ତ୍ତମାନ ପାଇଁ ଆଉ ମୁଁ ରୋଷେଇ କାର୍ଯ୍ୟରେ ଲାଗିଛି ଆଉ।
ହ ହଁ ତାହେଲେ ଏଇ ସବୁ ଜିନିଷ ଆମ ଆମର
ଦେଶୀ ମାଛ ଧରିକି ସବୁ ଖାଉଛ ଯୋଉ ବିଲରେ ପାଣି ପଶିକି ମାଛ ଉଠୁଛନ୍ତି। ଆଉ ଆମେ ତ ସେଗୁଡା ପାଉନୁ ମୁଁ ସେଥିପାଇଁ କି ଆଜି ଟିକେ ଅଣ୍ଡା ତରକାରୀ। କାରରି କରିଦେଇଛି ରବିବାର ଟା ଅଛି ନା।
ପ୍ରାୟତଃ ଆପଣ ବି ଅଣ୍ଡା ତରକାରୀ କରୁଛନ୍ତି ମତେ ବି ଅଣ୍ଡା ତରକାରୀ ବହୁତ ଭଲ ଲାଗେ। ଯେମିତି କି ମୁଁ ଯୋଉ ମାଛ ଧରିକି କହୁ ମାଗୁର ଶେଉଳ ଆଉ ଏଥିମରେ ମୁଁ କୌଣସିଟା ମାଛ ଖାଇବି ନାହିଁ ଯେପରିକି ଗୋଟିଏ କୋଉ ବେସରା ହେଲେ ମୁଁ ଖାଇବି। ଆଉ କୌଣସି ବି ମାଛ ଖାଇବି ନାହିଁ କାରଣ ନା ଏସବୁ ଗାଡିଆର ପଙ୍କୁଆ ମାଛ ଲୋକଙ୍କୁ ଖାଇବାକୁ ସ୍ଵାଦ ଲାଗେ ଦେହ ପ୍ରତି ବି ଭଲ। ମତେଏ ଜିନିଷ ଖାଇବାକୁ ଜମା ଭଲ ଲାଗେ ନା ମୁଁ ଭାବିଛି ଗୋଟିଏ କୋଉ ଛଡା ଆଜି କିଛି ଖାଇବିନି।
ନି ଆପଣଙ୍କୁ ଖାଇବା ପାଇଁ ଭଲ ଲାଗୁନି ଆମକୁ ତ ମିଳୁନି। ଆଉ ମାଗୁର ମାଛ ମୁଁ ବି ସେମିତିରେ ଖାଏନି ଆଉ କଉ ମାଛ ତ ମୁଁ କେବେ ଖାଇନି ଆଜି ଯ ଆମ ପାଖ। କିରେ ବି ବାଜି
ହ ଆପଣଙ୍କୁ ଯେତେବେଳେ ଏସବୁ ଜିନିଷ ଦରକାର। ଆପଣ ମତେ କହିବେ ମୁଁ ଯେନେ ତେନେ ପ୍ରକାରେ ଆପଣଙ୍କୁ କିଛି ମାତ୍ରାରେ ଧରିକି ପଠାଇବି। ବୁଝିଛନ୍ତି ଆଉ ମୁଁ ତ ପ୍ରାୟ ସକାଳୁ ଉଠିଲି ଆଜି ଆମର ସବୁ ଯାଇଛି। ଥିଲୁ ଆମେ ଇଟିଲ ତରକାରୀ ବରାଛ ବର୍ଷା ହଉଥିଲା ବହୁ ମାତ୍ରାରେ ବର୍ଷା ହେବା ଦ୍ଵାରା ଆମେ କଣ କହିଲେ ତିତି ତିିତି କିି ଗଲୁ? ତିତିନ୍ତି କିି ଇଟିଲି ତରକାରୀ ବରା ତରକାରୀ ସବୁ ପିଲାମାନେ ଚାଳିଶ ଚାଳିଶ ଟଙ୍କାରେ ଖାଇଲେ।
କଣ କଣ ଯେତେବେଳେ ଶୁଣୁଛି ସବୁବେଳେ ବରା ତରକାରୀ ଇଟିଲି ତରକାରୀ ଖାଉଛନ୍ତି? ଏତେ ତେଲ ମସଲା ଜିନିଷ ଖାଇବା କଥା ବି ନୁହଁ ବାହାର ଜିନିଷ ଯେତେ କମ ଖାଇବେ ନହେଲେ ରୋଗ ବାହାରିବ ନା ଏବେ ସିନା ଛୋଟ ଅଛନ୍ତି ବୟସ ଅଛି ଜଣା ପଡୁନି ବୟସ ଗଲା ବେଳକୁ ଗ୍ୟାସ ପ୍ରୋବ୍ଲେମ ବାହାରିବ କେତେ କଣ ରୋଗ ବାହାରିବ। ଆଉ ସେଇ ବାହାର ଜିନିଷ ଟିକେ ଖାଇବା ଟିକେ କମାନ୍ତୁ
ଶୁଣନ୍ତୁ ସେ ସବୁ ଦେଖାଯିବ ଆଗକୁ ଆଜି ଦିନକୁ କାଲି ନୁହେଁ ପ୍ରାୟତଃ ମୋର ଏବେ ତିନି ଚାରି ଦିନ ପୂର୍ବରୁ ପ୍ରାୟତଃ ମୋର ଦିଇଟି ସାଙ୍ଗ ଗାଡି ଚଲେଇକି ଯାଉଥିଲେ। ତାଙ୍କର ବହୁ ମାତ୍ରାରେ ଗୋଟେ ଗାଡିରେ ଏମିତି ମାତ୍ରାରେ ପିଟିଲେ ତାଙ୍କର ଦେହାନ୍ତ ହେଇଗଲା ସେଥିଲାଗି ମୁଁ ଆଗ କଥା କିଛି ଭାବେନା ଯାହା ତ ହବ ହବ ଏଇ ସବୁ ମୋର ଚିନ୍ତାଧାରା ରହିଥାଏ
ଏଇଟା ତ ଠିକ ସେଇଟା ତ ହୁଅ କେତେବେଳେ କଣ ହବ ମଣିଷ ଜୀବନ ଆଜି କଥା କିଏ କାଲିକି ଜାଣିନି ହେଲେ ତଥାପି ଆମ ହାତରେ ଯେତିକି ଅଛି ଆମେ ତ ସେତିକିରେ ମାନେ ନିଜକୁ ଟିକେ ଇଏ କରିକି ରଖିପାରିବା ନା ଆଉ ସେମିତି ଭାବ ଭାବିଲେ କଣ ହେଇପାରିବ
ହଁ ବୁଝୁଛି ଆଉ ଗୋଟେ କଥା ମୁଁ କଣ କହୁଥିଲି କି ଯେପରିକି ମୋର ଗୋଟେ ପିଉସି ପୁଅ ଆସିଥିଲେ ଆମ ଘରକୁ ସିଏ ତ ପ୍ରାୟ ବହୁତ ଦିନ ହେଲା ଆସି ରହିଥିଲେ ଗୋଟେ ମାସ ହେଇଗଲାଣି ଆଜି ତ ପ୍ରାୟ ତାଙ୍କର ସୁରତକୁୁ ଯିବା ପାଇଁ ଗୋଟିଏ ଟିକଟ ହୋଇଥିଲା ତାଙ୍କର ମମି ବାପା ସିଏ ତାଙ୍କ ଭାଇ ସବୁ ମିଳିମିଶିକିନି ଆଜି ସୁର ତ ପଳାଇବେ ଯେମିତି କିି ମୁଁ ଆଜି ସକାଳୁ ଉଠିବା ମାତ୍ର ସେ ତାଙ୍କ ବେଡିଙ୍ଗି ବସ୍ତାନି ସବୁ ପୁରାଇକି ବୋଲର ଉପରେ ନଦୀକି ବାହାରିକି ମୋ ପାଖକୁ ଆସିଲିଣି ମୁଁ ତ କହିଲି ତମେ ତ କହୁଥିଲ ତମର ରାତିରେ ଟିକଟ ଅଛି ଏତେ ସକାଳୁ କୁଆଡ଼େ ଗଲ ସିଏ ତ ପ୍ରାୟ ଆଜି ଆମ ଜଗନ୍ନାଥ ପୁରୀ ଉ ଠାକୁରଙ୍କ ପାଖକୁ ଯିବେ ବୁଲିବେ ବୁଲି ସାରିବା ପରେ ସେ ଯିବେ ଆମର ଏଠିକ ସୁରତ ରାତିରେ ଟିକଟ କରିବୁ
ଆଣସର ଘରେ ଅଛନ୍ତି ନା ଦେବସ୍ନାନ ପୂର୍ଣ୍ଣମୀ ଦିନ ଶହେ ଆଠ ଗରା ଜଳରେ ଗାଧ ଗାଧେଇଲା ପରେ ତାଙ୍କୁ ପା ଜର ହେଇଛି ସେ ଏବେ ଅଣସର ଘରେ ଅଛନ୍ତି ଆଉ ସିଏ ଯାଇକି ପୁରୀରେ କଣ ଦେଖିବେ ମାନେ ପଟ୍ଟଚିତ୍ର ତ ପୂଜା କହୁଛନ୍ତି ଖାଲି ତାକୁ ବିି ଦେଖିବେ ନା ଅ୍ଲାରନାଥ ଯିବେ
କୋଉଠାକୁ ଯିବେ ମତେ ତ ଜଣା ନାହିଁ ଏବେ ଜଗନ୍ନାଥଙ୍କ ପହଡ ପଡିଯିବ ପ୍ରାୟତଃ ମତେ ଜଣା ନାହିଁ ଏବେ ଜଗନ୍ନାଥଙ୍କୁ ଲୋକମାନେ ଦେଖୁଛନ୍ତି ନା ଦେଖି ପାରୁନାହାନ୍ତି ଏଇ ସବୁ ବିଷୟରେ ଆପ ଆପଣଙ୍କୁ ଟିକେ ପଚାରୁଛି
ତ ମୁଁ ଯେତିକି ଜାଣିଛି ତା ଜଗନ୍ନାଥ ଦେବ ଅଣସର ଘରେ ଅଛନ୍ତି ତାଙ୍କୁ ତ ତାଙ୍କ ସେବା ଚାଲିଛି ଯୋଉ କଣ ଫୁଲୁରି ତେଲ ମରା ହେଇକି ତାଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି। ଆଉ ତା ସେଥିପାଇଁ କି କଣ ଏବେ ଅଲାରନାଥରେ ଦର୍ଶ ନ କରିଛନ୍ତି। ମାନେ କୁହାଯାଏ ଯେ ଜଗନ୍ନାଥଙ୍କୁ ପୁରୀରେ ଦେଖିବା ଯାହା ଜଗନ୍ନାଥ ଏବେ ଯୋଉ ଅଣସର ଘରେ ଅଛନ୍ତି ଏବେ ଅଲରାନାଥଙ୍କୁ ଦର୍ଶନ କରିବା ମାନେ ସେତିକି ପୁଣ୍ୟ ସହିତ ସମାନ ବୋଲି।
ଆଃ ହଁ। ତାହେଲେ ଏସବୁ ବିଷୟରେ ଆପଣ ଯେଉଁ କଥା କହିଲେ ଜଗନ୍ନାଥଙ୍କ ବିଷୟରେ ମତେ ତ ପ୍ରାୟ କିଛି ଜଣା ନଥିଲା। ଯେମିତି କିି ମୋର ସେ ଯୋଉ ସାନ ଭାଇ ଯାଇଛନ୍ତି, ସେ ତ ତାଙ୍କୁ ଖାଲି ସମୁଦ୍ର ତାଙ୍କ ଏରିଆରେ ଯେପରିକି ତାଙ୍କ ସୁରତ ରେ ପଚାରନ୍ତି କି ଓଡ଼ିଶାରେ କଣ ଅଛି? ସିଏ ତ ହଁ ଯଦି ଜୟ ଜଗନ୍ନାଥ ନା କହିଦେବେ ମାନେ ସିଏ ଲୋକମାନେ ସବୁ ଜାଣନ୍ତି ନା ଇଏ ଜଗନ୍ନାଥଙ୍କର ବହୁତ ବଡ଼ ତାଙ୍କ ଓଡ଼ିଶାରେ ଗୋଟେ ନାଁ ରଖା ହେଇଛି। ଆଉ ଏଇ ସବୁ ଜିନିଷ ତାଙ୍କର ସେଠି ବହୁତ ଜଗନ୍ନାଥଙ୍କ ନାଁ କହିକି ବହୁତ ମାନେ ସୁରତ ରେ ଜାଣନ୍ତି ଯେ ଓଡ଼ିଆ ଲୋକ ବୋଲି। ଆଉ ଯେପରିକି ସମୁଦ୍ରରେ ବି ମଧ୍ୟ ଯେମିତି ଲୋକମାନେ ବହୁତ ମାତ୍ରାରେ ଗାଧୁଆ ଗାଧି କରୁଛନ୍ତି ଇଏ ତ ଯେପରିକି ଦୁଇ ଦିନ ହବ ଲଘୁଚାପ ହେଇଛି। ସିଏ ମୋର ଭାଇ ମତେ ବାର ବାର ପଚାରୁଛି କି କି ଆମେ ସମୁଦ୍ରରେ ଗାଧେଇ ପାରିବୁ ନା ନାଇଁ? ଆମକୁ ଭିତରକୁ ଛାଡ଼ିବେ କି ନାଇଁ? ଏଇ ସବୁ ଜିନିଷ ମତେ ପଚାରିଛି। ମୁଁ କହିଲି ଭାଇ ତୁ ଯେମିତି ହେଲେ ବି ଆଜି ଯେହେତୁ ଏତେ ମାତ୍ରାରେ ବର୍ଷା ହେଇଛି ଭିତରକୁ ମଧ୍ୟ ଛାଡ଼ି ବେନି। ବହୁତ ଜୋରରେ ଲହଡ଼ି ଆଉଥିବ ସେଥିଲାଗି କରରେ ଗାଧେଇବା କୁ ପଡ଼ିବ। କଳରେ ଗାଧୋଇବୁ ବହୁତ ଗାଧା ହେଇକିନି ପ୍ରାୟତଃ ଠାକୁରଙ୍କୁ ଯିବୁ ଦର୍ଶନ କରିବୁ ପ୍ରାୟତଃ ମତେ ଏବେ ଜଣା ନାହିଁ। ପୁରୀ ମନ୍ଦିର ଭିତରେ ଅବଢ଼ା ହେଉଥିବ କି ନ ହଉଥିବ। ଆପଣଙ୍କୁ ସେ ସବୁ ବିଷୟରେ ଜଣାଅଛି କି?
ଅବଢ଼ା ହଉଛି କି ନାଇଁ ସେଇଟା ମୁଁ ବି ତ ଜାଣିନି। ହଁ ଜଗନ୍ନାଥଙ୍କ ପାଖରେ ଅବଢା ସେଇ ହଉନ ତାଙ୍କ ପଟଚିତ୍ର ବି ପୂଜା ପାଉଛନ୍ତି ନା ଆଉ ମୁଁ ଭଲସେ ଜାଣିନି।
ଆଜ୍ଞା ଆପଣ ପ୍ରାୟତଃ ବର୍ଷକୁ କେତେ ଥର ପୁରୀ ଜଗନ୍ନାଥ ମନ୍ଦିର ପାଖା ପାଖି ପାଖକୁ ବୁଲିବାକୁ ଯାଆନ୍ତି? ମୁଁ ତ ପ୍ରାୟ ବର୍ଷକୁ ମୋର ଏଇ ପୂର୍ବ ମାସରେ ଦୁଇ ତିନି ମାସ ପୂର୍ବରୁ ମୋର ପ୍ରାୟ ଗୋଟିଏ ସପ୍ତାହରେ ତିନି ଥର ପୁରୀ ଯିବା ଆସି ହେଇଗଲା ପ୍ରାୟତଃ ସେଇ ସପ୍ତାହରେ ତିନି ଥର ପୁରୀ ଯାଇଥିଲି ଏବଂ ସେ ପୁରୀରେ ଲୁଣି ପାଣିରେ ଗାଧୋଇବା ମାତ୍ରେକେ ରେ ମୁଁ ବୋହୁ ମାତ୍ରାରେ ମୋର ଚୁଟି ଗୁଡ଼ାକ ଉପୁଡିଲା। ଆଉ ଲୁଣି ଫାଣି ଯେ ଖାଇଲେ ଚୁଟି ଉପୁଡେ ଆପଣଙ୍କୁ କିଛି ଏସବୁ ବିଷୟରେ ଜଣା ଅଛି କି?
ନାଇଁ ସେ କଥା ତ ମୁଁ ଜାଣିନି। କିନ୍ତୁ ମୁଁ ବି ମାନେ ବର୍ଷକ ଭିତରେ ଦୁଇଥର ତିନି ଥର ଯାଉ ଆମେ।
ଆପଣ ବର୍ଷାକ ଦି ଥର ତିନି ଥର ଯାଆନ୍ତି। ଆପଣଙ୍କୁ ପୁରୀରେ ଅବଢ଼ା ଖାଇବାକୁ କେମିତି କଣ ଲାଗେ? ମତେ ତ
ପାଇଁ ବହୁତ ଭଲ ଲାଗେ।
ପୁରୀର ଅବଢ଼ା କେମିତି କଣ ଆପଣ କେବେ ଆଣିଛନ୍ତି? ଯେପରିକି ଆମର ଘର ପାଖରେ ଛତିଆ ବଟ ଅଛି। ଯେପରିକି ଦ୍ଵିତୀୟ ପୁରୀ ବୋଲି ଛତିଆ ବଟକୁ ମାନ୍ୟତା ଦିଆଯାଇଛି। ଆଉ ଆନନ୍ଦ ବଜାରରେ ମଧ୍ୟ ବହୁତ ଭଲ ଅବଢ଼ା ମିଳେ। ଆଉ ଆପଣ ଏଇ ସବୁ ଅବଢ଼ା କେବେ ଛତିଆ ବଟରେ ଖାଇଛନ୍ତି?
ନାଇଁ ଛତିଆ ବଟ ରେ କେବେ ଅବଢ଼ା ଖାଇନି, କିନ୍ତୁ ପୁରୀରେ ଯାଇକି ଅବଢ଼ା ଖାଇଛି।
ଆଜ୍ଞା।
ଆଉ କହନ୍ତି କଣ ପୁରୀର ଅଭଢା ସନ୍ଧ୍ୟା ଟାଇମ ରେ କୁଆଡେ ଘରକୁ ଆଣନ୍ତିନି ବୋଲି ସନ୍ଧ୍ୟା ଟାଇମ ରେ ଆଣିଲେ କଣ। ମାନେ କିଏ ସବୁ ବାଟରେ ଜଗନ୍ତି ନା କଣ ଏମିତି। ଟାଇପ ର ସବୁ କଥା ଅଛି ସେଥିପାଇଁ ଆମେ ତ ଆସିଲା ବେଳକୁ ପ୍ରାୟତ ସନ୍ଧ୍ୟା ହେଇ ଆସେ। ସେଥିପାଇଁ ଆମେ ସନ୍ଧ୍ୟା ଟାଇମରେ ଅଭଡା ଆଣିପାରୁନୁ ଆଉ।
ଯେମିତି କିି ମୁଁ କହିବା କଥା କି ଗୋଟେ କଥା ଆମର ଜଗନ୍ନାଥ ମନ୍ଦିର ଯେପତି ଦ୍ଵିତୀୟ ବଟ। ଛତିଆପଟ ସେଠିକି ବି ମଧ୍ୟ ଲୋକମାନେ ବହୁତ ଅବଢ଼ା ଖାଆନ୍ତି। ଖାଇବା ପରେ ଯୋଉ ଲୋକମାନଙ୍କର ଏଗାର କ୍ରିୟାରେ ସେଠୁ ବି ମଧ୍ୟ ଅବଢା ଆସେ ଯେମିତି ଅନ୍ନ ଆସେ ଲୋକମାନଙ୍କୁ ସବୁ ପତରରେ ଟିକେ ଟିକେ ଦିଆଯାଏ। ଆପଣଙ୍କର ଏରିଆରେ କେଉଁଠାରୁ ଯାଇକି ଅଭଡା ଆସେ।
ଆମର ତ ଏଇ କିଏ ମଲେ କି କଣ ହେଲେ ଆମର ଏଇ ପାଖାପାଖି ଯୋଉ ଜଗନ୍ନାଥ ମନ୍ଦିର ଥାଏ। ସେଠି ତିଆରି ହୁଏ ନହେଲେ ଲିଙ୍ଗରାଜରୁ ବି ଅବଢା ଆସେ।
ଓ ହୋ ତାହେଲେ ଏଇ ସବୁ ଜିନିଷ ପ୍ରାୟତଃ ଆମ ମ ମତେ ଛତିଆ କାକରା ଖାଇବାକୁ ବହୁତ ଭଲ ଲାଗେ।
ମତେ ବି ମୋ ଶାଶୁ ଶାଶୁଘର ବି ଛତିଆ ପଟେ, ମତେ ବି ଛତିଆ କାକେରା ଖାଇବା ପାଇଁ ବହୁତ ଭଲ ଲାଗେ। ଆଉ ଏଥରକ ବାପା ମା ଯାଇଥିଲେ ଗାଁ କୁ। ହେଲେ ତାଙ୍କର ମନ ନାହିଁ ମୁଁ କହି ନଥିଲି ବି। ସିଏ ଆଣିବି ନାହାନ୍ତି ମୋ ମନ ଟା ବହୁତ ଦୁଃଖ ହେଲା ଯାହାହଉ ମୁଁ ଛତିଆ କାକେରା ଟିକେ ଖାଇପାଇଲିିନି।
ମୋର ତ ଗୋ ଗୋଟେ ବଡ ଭାଉଜଙ୍କର ଯେପରିକି ଛତିଆ ଯୋଉ କାକରା ଦୋକାନ ଭିତରୁ ଏକ ଅ ସର୍ବଶ୍ରେଷ୍ଠ ମାନେ ବହୁତ ତ ଭଲ କରନ୍ତି ସେ ଦୋକାନରେ ଭାଉଜଙ୍କ ଭାଇ ଆଉ ତାଙ୍କର ବି ମଧ୍ୟ ସେ ଛ ତିଆରି ଦୋକାନ ଅଛି ଯେହେତୁ ସେଠାରେ ବହୁତ ଗାଡି ଆକ୍ସିଡେଣ୍ଟରେ ଲୋକମାନେ ମଲେ। ସେଥିଲାଗି ଛତିଆ ମାନେ କାକରା ଦୋକାନ ଗୁଡିକ ଆଗକୁ ଉଠା ଯାଇଚି। ଏବଂ ସେଥି ବି ମଧ୍ୟ ଯେପରିକି ଲୋକମାନଙ୍କର ବହୁତ ବେପାର ହବା ଦ୍ଵାରା ଲୋ ଲୋକମାନେ ଜମା ଛାଡିକି ଯାଉନାହାନ୍ତି। ଆପଣଙ୍କର ଏରିଆ ରେ ମାନେ ବହୁତ ଭଲ କାକେରା କୋଉଠି ହୋଇଥାଏ?
ନାଇଁ ଆମ ଏପଟେ ତ ଏତେ କାକେରା ନାହିଁ ମୋ ଶାଶୁଘର ପଟ ଛତିଆ ସେପଟେ ହୁଏ। ଆଉ ଆମ ଏପଟେ କାକେରା ନୁହଁ ଆମ ଏପଟେ ପାହାଳ ରସଗୋଲା ହେଲା ଫେମସ୍। ପାହାଳ ରସଗୋଲା ଖାଇଛନ୍ତି କେବେ?
ହଁ ପାହାଳ ରସଗୋଲା ବି ମୁଁ ଖାଇଚି ବହୁତ ଥର। ଯେମିତିକିି ମୋ ସାଙ୍ଗ ସହିତ ମୁଁ ଗାଡିରେ ଯିବା ଆସିବା କରିଆ ସମୟରେ ଭୁବନେଶ୍ଵର। ସେ ବାଟ କରେରେ ରହିକି ବହୁ ମାତ୍ରାରେ ମଧ୍ୟ ପାହାଳ ରସଗୋଲା ବହୁତ ଭଲ ଭଲ ଖାଇବା ଖାଇଚି। ଦୁତୀୟରେ ମୁଁ ଆପଣଙ୍କ ଗାଁ ଭିଙ୍ଗାର ପୁରୁ ଦିନେ ଯାଇଥିଲି, ଯିବା ସମୟରେ ମୋର କଲେଜ କିଛି ବାଟ ଥିଲା ଆପଣଙ୍କ ଗାଁରୁ ପ୍ରାୟତଃ ଦି କିଲୋମିଟର ପଛକୁ। ପ୍ରାୟତଃ ଗୋଟିଏ ଡାହାଣ ସାଇଟରେ ବହୁତ ଭଲ ବରା ଆଳୁ କଷା ଏସବୁ ଜିନିଷ ହଉଥିଲା। ସକାଳ ଓଳି ବହୁତ ଭଲ ବରା ଘୁଗୁନି ବହୁତ ଟଙ୍କା ବି ମଧ୍ୟ ନଉ ଥିଲା କିନ୍ତୁ ବହୁତ ଭଲ କରୁଥିଲା, ଯେମିତିକିି ବହୁତ ଭଲ କରୁଥିଲା ମୁଁ ଖାଇଚି, ସେ ୟୁଟ୍ୟୁବରେ ବି ମଧ୍ୟ ତାଙ୍କ ଭିଡିଓ ଛଡା ଯାଇଚି ଆ ଆପଣ ସେଠାରେ ଖାଇଚନ୍ତି?
ହଁ ହଁ ଆମ ସେପଟେ ଖାଲି ସେଇ ଦୋକାନ ନୁହଁ, ଆମର ପ୍ରାୟତଃ ସବୁ ଦୋକାନରେ ସେପଟେ ଭଲ ବରା ତରକାରୀ ମିଳେ। ଭଲ ଭଲ ଜିନିଷ ମିଳେ ସବୁ ସେପର ସାଇଟ୍ ରେ।
ଆଉ ସେଇଠି ଆମର ଗୋଟେ ବକ୍ରେଶ୍ଵର ମନ୍ଦିର ବି ଅଛି। ସେ ବି ପ୍ରତ୍ୟକ୍ଷ ଠାକୁର। ପାତାଳ ଫୁଟି ଠାକୁର। ସେଇଠି ବି କହନ୍ତି ଯାହା ମାନସିକ କଲେ ସମସ୍ତିଙ୍କ ମାନସିକ ପୂରଣ ହୁଏ ବୋଲି।
ଆଉ ସେଇ ମନ୍ଦିର ଦେଖିଚନ୍ତି?
ନାଇଁ ସେ ମନ୍ଦିର ମୁଁ ତ ଦେଖିନାହିଁ।
ଆପଣ ଯୋଉ ସୁଧାନନ୍ଦ କଲେଜ ଯାଉଚନ୍ତି ଆସିଲା ବେଳୁକୁ ଗୋଟେ ଡାହାଣ ସାଇଟରେ ମନ୍ଦିର ପଡେନି?
ହଁ ହଁ ଆପଣଙ୍କ ବାହାଘର ଯେଉଁଠାରେ ହେଇଥିଲା କି?
ହଁ ହଁ ସେଇ ମନ୍ଦିର।
ହଁ ସେ ମନ୍ଦିର ଆପଣଙ୍କ ବାହାଘର ଯୋଉଠି ହେଇଥିଲା ମୁଁ ତ ଫଟୋ ଉଠାଇ ଆ ଆପଣଙ୍କୁ ଛାଡିଥେଲି। ପ୍ରାୟତଃ ସେ ମନ୍ଦିରର ନାଁ କଣ ଥିଲା ମ
ବକ୍ରେଶ୍ଵର ମନ୍ଦିର ଉଁ ବିଭିଶ।